ହାଲୋ।
ହଁ ହାଲୋ।
ହଁ କୁହ।
ହଁ ଭଲଅଛ।
ଭଲ ଅଛି ତମେ ଭଲ ଅଛି।
ହଁ ମୁଁବିି
ଆଉ ବର୍ଷା ହଉଚି।
ମୁଁ ତଳେ ଛିଉଏ।
ହାଲୋ।
କଣ କହିଲୁ?
ହାଲୋ ବର୍ଷା ହଉଚି ପାଣିପାଗ କେମିତି ସେପଟରେ।
ସେ ଆଜିତ ତ ଏଇଠି ନାଁ ନାଁ ଏପଟେ ବର୍ଷା ହଉନି ଖରା ହଉଚି।
କିନ୍ତୁ ଏଇପଟେ ମୌସୁମୀ ଷ୍ଟାଟ ହେଇଗଲାଣି। ଆରମ୍ଭ ହେଇଗଲାଣି।
ନାଇଁ ଆମ ପଟେ ଦି ଦିନି ପାଗ ପୁରା ଖରାପ କରି ଥିଲା ବର୍ଷା କାଲିବି ହଉଥିଲା ଆଜି ଖରା ହଉଛି।
ତମର ଏଇ ଯୋଉ ତମର ଯୋଉ ସେପଟେ ଆମ୍ବ ମିଳୁଚି ଏବେ।
ମୁଁ ଜାଣି
ହଁ ଆମ୍ବ ମିଳୁଚି କିନ୍ତୁ ତାର ଦାମ ଅଧିକ ଏଇଠି ଓଡିଶା ତୁଳନା
ଓହୋ।
କଣ ଜାଣିବାକୁ ଚାହୁଁଚ କହିଲେ ଶୁଭା ଯାଉନି ଟିକେ?
ଏ ମୁଁ ଜାଣିବାକୁ ଚାହୁଁଚିକି ସେପଟରେ ଖାଇବା ଆଁ।
ଆମର ଏପଟର ଖାଇବା ଆମ ଏପଟର ଖାଇବା ସବୁ ସବୁ କିଛି ପାଇବ ଏଠି ବୋ ମାନେ ବିଭିନ୍ନ ପ୍ରକାରର ଖାଇବା ଖାଇପାରିବ ତମେ। ଯେମିତି ପିଠା ଉପରେ ଯିବ ବହୁତ ସାରା ଅ ହଁ ହାଲୋ।
ହାଲୋ।
ହଁ ଅଁ ହ୍ୟାଲୋ
ଶୁଭା ଗଲା
ହଁ ହଁ ଶୁଭା ଯାଉଛି ତମକୁ?
ହଁ ଅଁ
ହଁ ଏଇଠି ପିଠା ଉପରେ ଯିବ ଯଉ ହୁଁ କଣ କାକେରା ପିଠା ଯିବ ଚକୁଳି ପିଠା ଯିବ ପୋଡ ପିଠା ଯିବ। ଆଉ ଗୋଟେ ଏଇ ଯୋଉ ମଣ୍ଡା ପିଠା ଯୋଉ ଯୋଉଟା କି ଚାଉଳ ଚୁନାରେ ବନେ
ହାଁ ଆଉ ଉ ହଁ ଆଉ କାକେରା ପିଠା ଟା କେମିତି ବନାଯାଏ? ତାର ପ୍ରସ୍ତୁତି ପ୍ରଣାଳୀ କଣ?
କାକେରା ପିଠା ଟା ଦିଟା ମାନେ ଦିଟା ଇଏରେ ବନା ହେଇ ପାରିବ ଯେମିତି କି ଅଟା ରେ ବି ତମେ ବନେଇ ପାରିବ ଆଉ ସୁଜିରେ ବି ତମେ ବନେଇ ପାରିବ। ଚାଉଳ ଚୁନା ଟା କଣ କି ସେଟା ଟିକେ ଉଁ ପିଠା କୁ ପୁରା ଟାଆଣ କରେଇଦବ ପିଠାକୁ ଟିକେ ଟାଆଣ କରେଇଦବ ଚାଉଳ ଚୁନା ଟା ତ ସେଥିପାଇଁ ଆମେ ପ୍ରାୟ ହୁଁ ଉଁ କାକେରା ପିଠା ଟା ସୁଜିରେ କଲେ ଟିକେ ସେଇଟା ଭଲ ଲାଗେ।
ହଁ ହଁ
ହଁ ଆଉ ସେଇଟାର ପ୍ରସ୍ତୁତି ପ୍ରଣାଳୀ
କି ନଡ଼ିଆ ବି ପକାଯାଏ?
ହଁ ଅଁ ନଡ଼ିଆ
ଅଁ ମ ହ୍ୟାଲୋ ଶୁଭା ଯାଉ